ହାଲୋ।
ହଁ ସେ
ହଁ ନମସ୍ତେ, ନମସ୍କାର।
କଣ କରୁଥିଲେ?
ଏଇ ତ ବସିଚି। ଚି ଆଉ ବସିକି ଫୋନ୍ ଟିପୁଚି ଆଉ କଣ କରିବି କାମ ସରିଲାଣିି।
ଓ ହୋ।
ହୁଁ ଆଉ ତମେ କଣ କରୁଛ?
ଏଇ ଛାତରେ ମିଶିକି ପବନ ଖାଉଛୁ ଆଉ। ବହୁତ ଗରମ ହଉଛି।
ହଁ ଖରା ଦିନ ଆଉ ଗରମ ତ ହବ ଆଉ। ଛାତ ବାହାରେ ମର୍ଣିଙ୍ଗ ୱାକ ରେ କେବେ ସବୁ ଚାଲିଛି ଯିବେ ଭଲ ଲାଗିବ ଆଉ।
ହଁ।
ହୁଁ ହୁଁ। ଏବେ ଛାତବେଳୁ ଗଛ ଆଉ କିଏ ବ
ନା ଏକା ବୁ ଶଛୁଆ ଆଉ। ଛାତ ଉପରେ ବି ପୁରା ଗରମ
ଛାତ ତାତି ଯାଉଥିବ ଖରାରେ ଆଜି ବି ପ୍ରବଳ ଖରା। ଗରମ ହେଇଛି। ପ୍ରବଳ ଖରା ହଉଥିଲା।
ବହୁତ ଖରା ହଉଛି।
ହୁଁ। ରାତି ଖାଇବା ଖାଇ ନଥିଲେ।
ନା ଖାଇ ନାଇଁ ଖାଇନୁ। ନଅଟା ବେଳେ ଖାଉ ଆଉ।
ଆଉ ଖାଇବା କଣ ହେଇଛି। ନା ଖାଇନୁ ସେଇ ନଅଟା ବଳେ ଖାଇବୁ ଆଉ।
ଏଇ ରୁଟି ଭଜା ଆଉ।
ଆଞା ଆ ଯିବା ବୁଧବାର ଆଇଁଷ
ରାତ୍ରରେ ହଏନି
କଣ ପାଇଁାଇ
ରାାତରେ ଆଇଁଷ ଖାଇଲେ ହଜମ ହୁଏନି ମୁଁ ଠିକ ସେ
ହଁ।
ମାନେ ଆମର ନୁହେଁ ଲେଖା ଅଛି କି ରାତିରେ ଆଇଁଷ ଖାଇବା କଥା ନୁହେଁ ଖାଇକି ଶୋଇଲେ। ଏମ ଯୋଉ ହଜମ ହୁଏନି କାହିଁକିନା ଆମେ ବେଶୀ ଚା ଚଲା ବୁଲା
ହୁଁ ଖାଇବା ତ ଶୋଇବା ହଉଉ ସେଇଥିପାଇଁ ଆଉ।
ଆଉ ରାତିରେ ବି କମ ଖାଇବା ଠିକ କାହିଁକି ନା ଖାଇଲେ ଅଧିକ କି ଯୋଉ ଖାଇବା ହଜମ ହବନି।
ଗଲ ଉଁ।
ହଁ। କିନ୍ତୁ ଦିନରେ ଖାଇଥିଲୁ ଭାତ, ଡାଲି ଚିକେନ, ସାଲାଡ, ଶାଗ ଭଜା ଏଗୁଡା ଖାଇଥିଲୁ। ଆଉ ଆମ୍ବ ବି ଏଉନା ଆମ୍ବ ସେଜିନ ହୁଏ ଆମ୍ବ।
ହଁ। ହ ତ ମୋର ପ୍ରିୟ ମୁଁ ଖଜିଏ ଦି କେଜି ଆମ୍ବ ଖାଇଦେବି। ଯୋଉ ଦେଶୀ ଆମ୍ବ।
ମତେ ବି। ମାନେ କଣ ହେଇଛି ଯାନିଚନା ମୁଁ କାଟିକି ଖାାଉଏନି।
ମୁଁ ଗୋଟା ଚୁଚୁମି, ମୁଁ ବି ପଣସ ଆମ୍ବ ମୋର ପ୍ରିୟ।
ପଣସ ଏତେ ବି ନୁହେଁ କିନ୍ତୁ ଆମ୍ବ ମତେ ଭାରି ଭଲଲାଗେ କିନ୍ତୁ ମାନେ ଖାଇବିନି ଖାଇବିନି ମନା କରୁଥିବି କିନ୍ତୁ ବୁଲି ବାଲିକି ସବୁ ଆମ ଖାଇ ଦେତିନ
ହୁଁ। ଆଉ- ଆଉ ସବୁ ଭଲ।
ହଁ ଭଲ ଅଛି ତମେ?
ହଁ ମୁଁ ଭଲ ଅଛି। ଏପଟ ସେପଟ ହଉଛି କଥା ହଉଛି ଆଉ ପଢା ପଢି ସରିଲା ନା ପଢୁଛନ୍ତି।
ନାଁ ସରିଗଲାଣିି।
ହୁଁ, ଏବେ ଘରେ।
ହଁ- ଘରେ ଝିଅ ମାନେ ବା ପଞ୍ଚୁରୀ ଯେମିତି ନୂଆ ବୋଉ ବାହା ହେଇକ ଆଇଲେ ଘରେ ରୁହନ୍ତି ଆମେ ସେଇଆ ହେଇଯାଇଛୁ ଏବେ।
ଗି
ଏାଁ ଝିଅ ମାନଙ୍କ ଝିଅ ମାନେ କଣ ବେଶୀ ବାହାରେ ବୁଲନ୍ତି କି। ଘରେ ଯାହାହେଲେ
ବାହାରେ ଯୋଉମାନେ ଜବ୍ କରିଛନ୍ତି ଝିଅମାନେ ସେମାନେ
ଏନା ସେଟା ଅଲଗା ହ ରାମବାଇ ପୁଣି କିଛି କରିନାହାନ୍ତି। ସେଥିପାଇଁ କିନ୍ତୁ ସମ ଆମେ ଏଇଖୁଣା ପଞ୍ଜୁର ରଜ ଶୁପୁଣି ବାହାରିବୁ ନା ଧୀରେ ଧୀରେ ଆଉ ତ ସବୁବେଳେ ପଜୁରୀ ରେ ରହିହବ।
ନା। ଏଟା କେମିତି ହବ ସବୁବେଳେ ପଞ୍ଜୁରୀ ରେ ରହଲେ ହେରା ହୁଁ ଭଲ ଲାଗିବନି। ହୁଁ ହୁଁ ହା ମୁଣ୍ଡ ଯାହା ହେଇଛୁ-
ଏଇମିତି ଲାଗୁଛି ଆମେ ପ ଖି ପାଲଟି ଯେମିତି ଏ ଯୋଉ ଶୁଆ ନୁଏ ନା ଶୁଆ ସବୁବେଳେ ଖାଇବ ପିଇବ ପଞ୍ଜୁରରେ ରହଲା ଆମେ ଭି ସେମିତି ଖାଉଛୁ ରହୁଛୁ ପଞ୍ଜୁରୀରେ ରହୁଛୁ।
ଆଉ ରଜକର କିଣା କିିଣି ହେଇସଇିଲଣିି ନା ଡ୍ରେସ।
ନା କିଣିନୁ ପାଖରେ ତ ମାର୍କେଟ ଇଚ୍ଛା ହେଲେ ଯାଇକି କିଣି ଆଣିବୁ କିଣିନୁ ଏଇଥିପାଇଁ ଗରମ ଯୋଉଭଳିଆ ହଉଛି।
ଜିବାକୁ ବି ଇଚ୍ଛା ହଉନି ହଁ। ହଁ।
ଡ୍ରେସ ପିନ୍ଧି ହବ ମୁଁ ସେଇଥିପାଇଁ କିଣୁନି। ପଛେ ଦେଲି ଉଜ ଡ୍ରେସ୍ କିଣିକି କି ପିନ୍ତାବୁ ନୂଆ ନୂଆ ଡ୍ରେସ୍ ହଁ।
କାଲି ମୁଁ ଆମ କିଣା ହେଇନି ନା କାଲି ପହର ଦିନ ଆଡ଼କୁ ଦେଖିବା ମାର୍କେଟ ପାଖରେ ମାର୍କେଟରେ ତ ଘର। ରାତି ଦଶଟାରେ ଗଲେ ବି ସୁଧା ଏବେ ତ ବାରଟା ରାତି ପର୍ଯ୍ୟନ୍ତ ଖୋଲା ହବ।
ଆଉ ଏଇଭଳିଆ ସବୁଥିଥରେ ଅଫର ଲଗେଇ। ଡ୍ରେସ ମାନଙ୍କରେ କାହିଁକି ନା ଏ ମାନେ ଲୋକ ଏତେ ବୋକା ଜାଣି ଜାଣିପାରୁନାହାନ୍ତି ଅଫର ରେ ସବୁ କିଣି ଆଣି ମାନେ କଣ ସବୁ ତାଙ୍କ ମାଇଣ୍ଡ ର ଚାଲ
ନା ସେଇରେ। ତେବେକୁ ଡବଲ୍ କରିଦେଇକି ଅଫ୍।
ହଁ ସେଇଟା ଲୋକ ବୁ ଚୁନ ରେ ନା ନା। ସେଇଟା କଣ ହଁ ସେଠିକି ଯିବା ସିଏ ଜାଣିପାରୁନାହାନ୍ତି କି ସେମାନୋନେ ଆଗରୁ ତେରଶହ ଟଙ୍କା ଦେଇକି ଯୋଉ ପ୍ୟାଣ୍ଟ ଟା କିଣିଥିଲୁ ଏଇ ଅଫରରେ ସେ ଅଠରଶହ କରିଦେଇଛନ୍ତି। ଫିପ୍ଟି ପରସେଣ୍ଟ ଅଫ କରିଦେଲା ଠୁ ସ କେମିତି ଥା ପ୍ଟି ପେସେଣ୍ଟ ଆଉ ଲୋକ ହଉ ନା ସେ ଅଫର ନକେଇ ନା ଏଇଟା ବା ଏତିକି ଥିଲା ଏ
ହଁ ହୁ ହଁ ହଁ ହ୍ୟାଲୋ। କଉରା ମୂର୍ଖ ବୁଝି ପାରୁନାହାନ୍ତି ଆଉ କଣ କରିବ। ଆ ସେ ରାତିରେ ଦଶଟା ବେଳକୁ ଖାଇ ପିଇ ସାରିକି ଯିବ ମାର୍କେଟିଂ କରିବା ଆଉ ଦି ତିନି ଦିନ ତ ଅଛି ରଜ ଦଶଟା ବେଳକୁ ସେତେବେଳେ ଆମେ ପଳେଇବୁ ଦଶଟାରେ ଜାଣିବୁ ଆଉ।
ହୁଁ।
ହୁଁ ଆଉ ଏଇ ଦିନରେ ଯାଇ ହବନି ଖରାରେ।
ମା ଯଉ ବହୁତ ଗରମ ହଉଛି
ବେଶୀ ବି କାମ କରୁନି ହଁ ହିଁ।
ନା ଫ୍ୟାନ୍ ତ କାମ କରୁନି ଫାଷ୍ଟଟେ ଏ ସେ କଥା ଛାଡ ଆଉ ଭୋଲଟେଜ କୋଉଠି ରହିବ
ଓ ହଁ। ଆଉ ଏବେ ତାହେଲେ ପୁରା ଘରେ ଅଛନ୍ତି ଆଉ କିଛି କାମ ଫାମ କରୁନାହାନ୍ତି। ନା ରୋଷେଇ କରୁଛନ୍ତି?
ମୁଁ ରୋଷେଇ ଶିଖିନି ରୋଷେଇ ଶିଖିନି
ଶିଖିଵା ନା ଝିଅ ଆମ ଝିଅ ପିଲା ଯାହା ବି ହେଲେ ରୋଷେଇ
ମୁଁ ଏଇଥିପାଇ ଶିଖୁନି କାହିଁକି ନାଇଁ ପୁରା ମାର୍କେଟକୁ କ୍ୟାପସୁଲ ଆଇଲାଣି
ହୁଁ।
ସେଇଟା ତ ପ ପକେଇ ଦେବୁ ଖାଇବା ହେଇଯାଉଛି ଆଉ କାଇହିଁ କଷ୍ଟ କରିକି କରିବୁ।
ଆଉ ଶାଶୁ ଘରକୁ ଗଲେ ସେ କଷ୍ଟଟାକୁ ପରେ କରିବାକୁ ପଡିବ ନା ନାଇଁ
ଶାଶୁ ଘରୁ ଗଲେ ସ୍ଵାମୀ କେ ବି ଯେମିତି ସ୍ୱା ସେ ଶାଶୁ ଘରେ ଆଗେ ଵା କଣ୍ଡିସନ କରିମୁ କାମ କିଛି କରିବୁନି ଯଦି ବାହା ହେବୁ ଶାଶୁ କହିବା ମୁଁ ତମକୁ ବହୁ କରିବିନି
ହୁଁ।
ଛେ ଆଉ କଣ କରିବୁ ଆମେ କଣ ଯାଇକି ତମ ଘରେ ଖଟିବୁ।
ଏଇ ୟୁଟ୍ୟୁବ ହେଇଗଲାଣି ୟୁଟ୍ୟୁବ ଦେଖି କି ରୋଷେଇ ହେଇଯିବନି? ଆଉ ଆଜିକାଲି ଆଉ କିଏ ରୋଷେଇ ଶିଖୁଛି କି ୟୁଟ୍ୟୁବ ରୁ ତ ନୂଆ ନୂଆ ଆଇଟମ ସବୁ କରିକି ଖାଉଛି ଦାମି ଆଉ।
ୟୁଟ୍ୟୁବ ପାଖକୁ ବି ଆଉ ଯିବେନି ଏଇ କଣ ତ କ୍ୟାପସନ୍ ବାହାରିଲାନି ତ କ୍ୟାପସନ୍ ପକେଇଦେବେ ପାଣିରେ ହେଇଗଲା ଆଉ।
ହୁଁ। ଆଉ କଣ ଦେହ ଭଲ ଅଛି?
ହଁ ଦେହ ଭ ଆଛ୍
ରଜରେ କୁଆଡେ ବୁଲାବୁଲି ହବ ପ୍ଲାନିଂ ହେଇଛି?
ପ୍ଲାନିଂ କିଛି ତ ହେଇନି ଦେଖାଯାଉ କଣ ହଉଛି ଯୋଉ ଗରମ ହଉଛି ଯାହାକୁ କହିବ ସେ କହିବେ ଏଇ ଗରମରେ ଯିବ, ଗରମରେ ଘରୁ ବାହରନା ବୁଲିବାକୁ ଯିବ?
ଗରମରେ ରଜରେ ବଢିଆ ଲାଗିବ ନା ବୁଲିବା ପାଇଁ ହିଁ ହିଁ ହିଁ।
ନୂଆ ଡ୍ରେସ୍ ପିନ୍ଧିଥିବୁ ଯାହା ବି ମେକପ୍ ହେଇଥିବୁ ସେ
ସବୁ ବୋହି ଯିବ ହଁ ପାନ ଖାଇବା ତ ପାନ ହଁ ରଜରେ।
ପାନ ଖାଇକି ନାଲି କରିଦେଇଥିବା ଆଉ ଲିପ୍ସ
ହଁଅ ହ ହୁ ହ ହଁ। ଘଡ଼ିଆ ହୁଁ
ବୁତ ଗଦମାଉ ଆଉ ଅଳତା ନାଇଦେଇ ତ ମୁଁ
ଅ-ଅ-ଅଳତା ଲଗେଇ ଦେଇ କି? ଲାଗତେ ଏବେ ବୁଝୁଛୁ। ଆଉ ପାଣିରେ ଯିଭି ଭନି।
ନା ନା ତମେ ଦେଖେ ନା କି ଯୋଉ ଆସିଗଲାଣି ମାର୍କେଟ କୁ ପେନସ୍ ସିଲଅତା
ଚିଲଳ
ଆ ସେଇଟା ତ ଜମାଛା ଛାଡ଼ିବନି। ଦି ମାସ ପନ୍ଦର ରହୁଛି ସେଗୁରାକ ପା ଆଣିକି ନଗେଇଦେମ -ଅ।
ହଁ ବଢ଼ିଆ ନା।
ବାହାରିବ ମେହେନ୍ଦୀ ବି ମେହେନ୍ଦୀ ବି ଥରେ ନଗେଇ ଦେଇଥିବୁ ତିନି ଚାରି ମାସ ରହିବ।
ହୁଁ। ବଢ଼ିଆ। ପାଖରେ ମାର୍କେଟେ ନାଇଁକି?
ଆମ୍ ପା ଯୋଉ ସନ୍ଧ୍ୟା ବଳିଆ ଯାଉ ବୁଲିବା ପାଇଁ ସେଠି ପୁରା ପାଖରେ ଆମେ ଯୋଉ ଆମ ଗ୍ରାମ ଦେବତୀ ଅଛି ସେଇଠିକି ଯାଉ। ତାଠୁ ଟିକେ ଆଗରେ ଦିି ଚାର୍ ପାଞ୍ଚ ଦଶ ମିନଟି ଲାଗିବ।
ହୁଁ। ହ ମହଲା ହଉଗଣ
ଭଲ କଣ ଖରାପ କଣ ସବୁ ଆମେ ଝିଅ ପିଲାଙ୍କ ସବୁବେଳେ ବଲେ ସବୁବେଳେ ଖରାପ
ଖରାପ ଝିଅ ପିଲା ଙ୍କର ତ ଭଲ ଖରାପ କାହିଁକି? ଜଝିଓ ପିଲ ଯନ୍ତି କି କ ସେ ନିନ୍ଦା କରୁଛନ୍ତିଛନ୍ତି ଝିଅ ପିଲା ହିଁ ବଢିଆ।
ଝିଅ ପିଲା ଭଢିଆ ହେ ଶୁଣ ଗୁଲଦ ଦେଖା ପୁଅ ପିଲା କିଛି ନହେଲେ ସବୁଆଡେ ଯାଇପାରୁଛନ୍ତି ହେଲା ମାନେ ମତେ ଟିକେ ବହୁତ ଭୋଜି ଖାଇବାକୁ ଭଲ ଲାଗେ ମାନେ ଭୋଜିରେ କ୍ଷିରୀ ଟା ହେଲା, ତ ସେମାନେ ମାନେ ଝିଅ ମାନେ ସେଠି ଭୋଜି ଖାଇ କୁଆଡେ ଯିବେ କି ମାନେ ଗାଁ ଛଡା କି ଆମ ସାହି, ଆରେ ଶୁଣ ଏମିତି ନୁହେଁ ମାନେ କୁଆଡେ ବନ୍ଧୁବାନ୍ଧବ। ଚଳିବ। ଆମ ଗାଁରୁ ସେପଟେ ଇଚ୍ଛା ହଉଥିବ କି ହେଇ ତମର ହଉଛି ଖାଇ ସମସ୍ତେ ଖାଇକି ଆସିବେ ଆଜି ଯୋଉ କ୍ଷୀରି ହେଇଛି ଏଟା ହେଇଛି ସେଟା ହେଇଛି ସବୁ କହିବେ ଆଉ ଆମେ କଣ ଖାଇପାରିଆ। ତ ସେତେବେଳେ ମୁଁ ଭାବେ କାହିଁକି ମୁଁ ଗୋଟେ ଝିଅ ଟେ ହଉଥିଲି ଗୋଟେ ହେଇଥିଲେ ଭଲ ହେଇଥାନ୍ତା। ତାପରେ ଶୁଣ, ଆଉ କିନ୍ତୁ ଓଷା ବାର ପୂଜା ପର୍ବ ହେଲେ ଯାହା ହଉ ତମର କିଛି ହେଲାନି ମୁଁ ଝଅଟେ ମୋର ସବୁ ହବ। ଆଉ କୁଆଁର ପୁନେଇ ତ ନୂଆ ଡ୍ରେସ ହବ ସେତେବେଳେ ମୁଁ ସବୁବେଳେ ଏଇଆ ଦିଟା କୁ ଇଏ କରେ ହେଇ ପୁଅ ପିଲାଙ୍କୁ ପୁଅ ପିଲା ହେଇ ଥିଲେ ଭଲ ହେଇଥାନ୍ତା, ଏ ନା ମୁଁ ଝିଅ ପିଲା ହେଇଛି ଭଲ ହେଇଛି କେତେବେଳେ କଣ ହଉଛି କିଛି କହିହଉନି।
ହଁ, ଯେତେବେଳେ ଯା ମୁଣ୍ଡରେ ଲା ଆଉ
ହଁ - ହଁ, ଆଉ ଭାଇ ଭଉଣୀ ତମେ କେତେ ଜଣ?
ଆମେ ଭାଇ ଭଉଣୀ ଦି ଜଣ। ମୁଁ ବଡ ମୋର ଗୋଟେ ଭାଇଟେ ଅଛି ଛୋଟିଆଟେ ଆଉ ମୋ
ଆଉ ସିଏ ପଢୁଛି।
ହଁ ସେ ପାଠ ପଢୁଛି ସିଏ ସିଏ ଏବେ ଭୋଜି ଖାଇ ସିଏ ଗଲେ ମତେ ବା ଚିଡା ମାଡେ। ହେ ସିଏ ପୁଅଟେ ହେଇଛି ଭୋଜି ଖାଇ ପଳେଇ ନା ମୁଁ ଟିକେ ଯାଇବି ପାଇିଲୁଣି ଆଉ କିନ୍ତୁ ବାହାଘରରେ
ହଉ ହଉ ବେଶ ତବ ା ମର ଯେତବେ ବୁଝିବ ମୁଁ ନା ନହେଲେ ପାର୍ସଲ ପଠେଇଦେବି
ହଁ ପଧର ବଧ ନା ନା ପାର୍ସଲରେ ପାର୍ସଲ ରେ କଣ ଛୁ ଖାଇବାବ ମଜା ନାହିଁ ସେ ମତେ ଭୋଜି ମତେ ଭୋଜି ରେ ଯୋଉ ବାହାଘର ଆଜ କାଲି ତ ବାହାଘର କଣ ବ୍ରତ ଘରରେ ତ ଆଉ ହଉଛି ନା ଆଇସ୍କ୍ରିମ ହଉଛି ମତେ ଆଇସ୍କ୍ରିମ ହଉ କି ନା ହଉ କି କହିବା ଗୁପଚୁପ ଇଥିଲା ଦିଦିଆ ଯୋଗୁ ସୁୁପ ହେଇଥିଲା ମ ମନ ଭାରି ହଁଇ ଯୋ ମୁଁ ଖାଇକେ ପୁଅଟଲି ଦ ମୋ ମାମେକେ କାଇଁ ପୁଅଟ ହେଲିି ତତ କାଇଁ ପୁଅଟେ କଲୁ ତାକୁ କାଇଁ କିପଟ କଲୁ ମୁଁ ଏଇ କ
ହଁ
ହୁଁ ବ୍ୟବହାରତା କଣ ମୁଁ ହାତ ତର କଥା ମୁଁ କ ଆମ ତୁ ହ କୁ ଆ ସିଆ ହଉଛି ଆ ଆଉ ତାପରେ ଯେତେଳେ ରୋଷ ଥରା ହବ ମୁଁ କେମିତି ଦେଖିଲି ନା ମୁଁ ଅଷ୍ଟମୀରେ ଯି ତୋ ମାମୁଁ ର ଆ ଆମ ଦି ଜଣଙ୍କୁ ମାନେ କେମି ତତେ ତ ପଛରେ ଆଗ କନା ମୁୁ ମୁଁ କହିବି ଆମେ ବଣ ମାନେ ନୂଆ ଡ୍ରେସ ପିନ୍ଧୁ ସାନ ମମାନେ ପିଠା ଖାଇବେ ସେ କ ହଁ ମାମୁଁ ତ ମୋ ପାଇଁ ବି ମୁଁ କହିଲି ସେଥିରେ ଲାଭ କିଛି ନାହିଁ କାହିଁକିନା ମୋ ପାଇଁ ବେଶୀ ଆଇ ଆସିଥିଲେ ବୋଲି ତୋ ପାଇଁ ଆଣିଲି। କଳେେ ମନ ଦୁଖ କଲି ଆ ଦେଇଦିଏ ପରେ ତାରେ ଏବେ ଆଉ ଚିୁନି ସୋହିଁକି ବଡ ପିଲା ହେଇଯଛି। ମତେ ବି ଆଉ ଭଲ ଲାଗୁନି ତାକୁ କହିବା ପାଇଁ କଣ କହିବି ତାକୁ
ହଁ ସାନ ଭାଇଟ ବଡ ଭଉଣୀ ସାନ ଭାଇଣୀ ଏମିତି ଲାଗନ୍ତି ଆଉ।
ହୁଁ ସବୁବେଳେ ଆମେ ସବୁବେଳେ ଆ ହଁ ବା।
ଖାଇକି ଟିଭିି ଦେଖୁନାହାନ୍ତି।
ମତେ ଟିଭି ଭଲ ଲାଗେନି
ହଁ ହୋ।